ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ସବୁଚି
ହଁ ଶୁଭିଲା ଶୁଭିଲା।
ହୁଁ କୁହ।
କଣ କରୁଛ?
ଆଉ ସେମିତି ବସିଛି ଆଉ। ତମେ କଣ କରୁଛ?
ମୁଁ ସେମିତି ଶୋଇଛି।
ହୁଁ ଖାଇ ପିଇ ସାରିଲଣି?
ନାଇଁ ନାଇଁ ଖାଇବା ସରିନି। ତମର?
ନା ଖାଇବାକୁ ହେଇନି ହବ ଖାଇବୁ।
କଣ ବନୁଛିି କଣ?
ରୁଟି ଆଉ ଚିକେନ୍।
ଚିକେନ୍ କିଏ ବନଉଛନ୍ତି? ମମି।
ହଁ।
ଆଉ ତମକୁ ରୋଷେଇ ବିଷୟରେ କଣ ଜଣା?
ମତେ ରୋଷେଇରେ ବାସ୍ ମାଂସ ତରକାରୀ କରି ଆସେ। ଆଉ ଏମତି ଟିକେ ଟିକେ କିଛି କିଛି ଆସେ ଆଉ। ଆମିଷ ସବୁ କରି ଆସେ ବାସ୍ ନିରାମିଷ ଆସନି ଏତେ।
ଗଟେ ଇଣ୍ଟ୍ରେଷ୍ଟ ତ କିଛିି ବହୁତ ନା।
ଓ ଯେହେତୁ ମୁଁ ଆମିଷ ଖାଏ ସେଥିପାଇଁ।
ହେ ହେଁ। ଆ ହଁ ଭଲ ଭଲ। ଆଉ।
ଆଉ କଣ?
ଗୋଟେ କିଛି ଟପିକ କ କଥା ଟା କଣ ହବ?
ଆଉ କଣ ଆଉ ତମ ପଢାପଢି କଣ ଚାଲିଛି ଏବେ?
ପଢାପଢି ଇଣ୍ଟର୍ୟୁ ପାଇଁ ପଢାପଢି ଚାଲିଛି ଆଉ ସେମିତ ଆଉ।
ଓହୋ।
ହଁ।
ଭଲ। ଆଉ କଣ ଖାଇ?
ସେଖ
ମୋ ହବି ତ ଗୋଟେ ଭଲ ଶିକ ଶିକ୍ଷକ ହବା ଆଉ କିଛି ନୁହେଁ ପଢିବା।
ନାଇଁ ହବି ମାନେ କଣ କରିବାକୁ ଭଲ ଲାଗେ ଖାଲି ପଢିବାକୁ ଦିନ ରାତି ପଢିବାକୁ ଭଲ ଲାଗେ।
କୁ ବୁଲିବାକୁ
କୁଆଡ଼େ ବୁଲଲେଛ କେଉଁ କେଉ ଜାଗା ଏକ୍ସପ୍ଲୋର କରଛ?
ସେମତି ପାଖ ଆଖ ବୁଲେଇଛି ଦୂରକୁ ଯାଇନି।
କୁଆଡ଼େ ତମ ଘର ପଡ଼େ?
ସେଇଟା ତ
ହଁ ହ। ଓ ହୋ ହୋଉ ଓକେ। କୁଆଡେ କୁଆଡେ ବୁଲିବାକୁ ଯାଇଚ ଓଡ଼ିଶା ବାହାରେ କୁଆଡେ ଯାଇଚ?
ନାଇଁ ନାଇଁ ଓଡିଶା ଭିତରେ ହିଁ ବୁଲିଚି ଓଡିଶା ବାହାରକୁ କେବେ ଯାଇନି।
କିଛି ଡ୍ରିମ୍ ଅଛି କିଛି କୋଆଡ଼େ ଯିବାରେ?
ହଁ ଡ୍ରିମ ତ ଅଛି କେଦାରନାଥ ଯିବାର।
ଡ୍ରିମ୍ ଅଛି ଚାଲିକି ନା କେଉଥିରେ?
ନା ଆମେ ଚାଲିକି ଯିବାର ଅଛି।
ଏ ହ
ଭଗବାନଙ୍କ ପାଖକୁ ବାସ ଚାଲିକି ଯିବାର ଅଛି।
ହଁ ସେ କଷ୍ଟ ଅନୁଭବ ନହେଲେ ସେ ଲାଇକ୍ ମିଶନ ର ଲାଭ କଣ ଆରାମରେ ପହଞ୍ଚିଗଲେ।
ହୁଁ।
ଗୋଟେ ଭାବନା ଜୋସରେ ଚାଲିବ ନା। ଇଚ୍ଛା ତ ସେଇ ଆମ କଣ୍ଟ୍ରି ଭିତରେ କହିଲେ ସେଇ କେଦାରନାଥ। ଆଉ ବୃନ୍ଦାବନ ଆଉ କଣ ଅଛି। ଏଇଭଳିଆ କିଛି ଜାଗା କାଶୀ
ତମେ ସବ କଉ କୋଉ ଜାଗା ବୁଲିଚ?
ମୁଁ ବି ସେଇ ଓଡିଶା ଭିତରେ ଯାଏ ଓଡିଶା ବାହହାରକୁ ଯାଏ ଓଡିଶା ବାହାରେ କଲିକତା ଯା ବୁଲଚି ଆଉ। ରେସଟୁରାଣ୍ଡ ମୋର ପାଖରେ ହବ।
ଓହୋ।
ଆ
ତମର କଣ ଇଛା ଅଛି କଣ ଡ୍ରିମ ଅଛି ଆଗକୁ ହବାର?
ଡ୍ରିମ୍ ମଛି ଜେ ବହୁତ ପଇସା କେମିତି କମେଇବ।
ଆରେ ଆରେ
ହଁ ହୋଉ ଦେଖାଯାଉ କଣ ହଉଚି।
ଭଲ ପଢ଼ ଭଲ ଚାକିରୀ କର ଭଲ ପଇସା ରୋଜଗାର କର।
ହଁ ମୋଟା ପଇସା।
ଆଛା ପ୍ରଥମେ ତ ମୋଟା ପଇସା ଆସିବନି। ଆ ତ ଯେମିତି ପରିଶ୍ରମ କରିବ ସେମିତି
ଆସିବ ସେମିତି ପରିଶ୍ରମ ହିସାବରେ ତମେ ତ ଜାଣିଯିବ ଆଉ ମୋ କାମ ଏଇଆ ପଇସା ଏଇଆ।
ହଁ ଯେତେ ପରିଶ୍ରମ କରିବ ସେତେ ପଇସା।
ଅଁ।
ବିନା ପରିଶ୍ରମରେ କୋଉଠି
ଶାନ୍ତିରେ ବଞ୍ଚିବାର ଅଛି ଯାହା କରୁଚ କଁର ପଇସା ଯେତିକି ଇନକମ୍ କରିୁଚ କର ସେଇଟା ହେଉଛି କଥା ଆଉ।
ଯଦି ଶାନ୍ତିରେ ବଞ୍ଚିବାର ଅଛି ଭଲରେ ରହିବାର ଅଛି ତ ପଇସା ବି ଦରକାର। ଇନକମ କରିବା ଠିକ।
ସେୟା ପା କୁ କହିଲି ନାଇଁ ଗମେଣ୍ଟସ ଗମେଣ୍ଟ ଜବରେ ଟିକେ ଶାନ୍ତି ଅଛି ନହେଲେ ଆଉ କୋଉଁ ଜବରେ ଶାନ୍ତି ନାହିଁ। ସବୁଥିରେ ପ୍ରେସର ରହିବ କିଛି ନାହିଁ କିଛି।
ହୁଁ। ଅଁ ଭଲ ପଢ ଗର୍ମେଣ୍ଟ ଜବ୍ କର। ଗୋଟେ ସରକାରୀ ଚାକିରିୀ କର।
ଦେଖାଯାଉ କଣ ହେଉଛି। ଆଉ ଗୋଟେ ବିଜନେସ ବି ଆମର ଚାଲିଛି ଏଇଟା ହଁ। ଠିକ ଉଏ ରେ ରେ କରିବାକୁ ପଡିିବ ଆଉ ପରିଶ୍ରମଟା ନହେଲେ ସେ ହେବାଟା ଟିକେ ସହଜ ନୁହେଁ କାହିଁକିନା କମ୍ପିଟିସନ୍ କମ୍ପିଟେଟିଭ୍ ଗୁରା ବହୁତ ହେଇ ରହିଯାଉଚନ୍ତି ନା ବହୁତ ପିଲା ଭିତରୁ ଅଳ ପିଲା କଲେବି ସେଇଆ ହବ ଅଟୋମେଟିକ୍ ଆଉ। ପାଇବାଟା ପସିବୁଲଟା କମିମ
ହୁଁ ଯେତେ ପରିଶ୍ରମ କରିବ ସେତେ ଫଳ ପାଇବ ବିନା ପରିଶ୍ରମରେ କି
ଠିକ୍ ଠିକ ୱରେ ପରିଶ୍ରମ ନ କଲେ ଫଳ କ ମିଳିବ। ଲେବର ମାନେ କରୁନାହାନ୍ତି କି ପରିଶ୍ରମ ହେଁ ହେଁ ହେଁ। ହେଁ ହେଁ ହେଁ
ସେମାନେ ବି ତ ପରିଶ୍ରମ କରୁଛନ୍ତି କ ପାଇଁ? ପଇସା ପାଇଁ।
ସେ ଠିକ୍ ଟାଇମ ରେ ଠିକ୍ କାମ କରିନାହାଁନ୍ତି ସେଥିପାଇଁ ତା ପରିଶ୍ରମଟା ଟିକେ ଅଲଗା ୱେ ରେ ହେଉଛି ଆଉ।
ହଁ ଏ ସେମୀତି ନୁହଁ
ନା କାମ ହଁ ଯା ଯୋଉଟା ଥିବ ଆଉ ସବୁ କାମକୁ ରେସପେକ୍ଟ ଦେବା କଥା କାହିଁନା ସ ସବୁ ଜିନିଷ ଲାଇନରେ ଚାଲିଛି ତମେ ଯଦି ଗୋଟେ ଜିନିଷକୁ ହଁ ଆଉଗୋଟେ କଥା କାହକୁବି ତମେ ଅଣ୍ଡରେଷ୍ଟମ କରିପାରିବନି କିଏ ଜଣେ କେତେବେଳେ କଣ ଲାଇଫ୍ କେତେବେଳେ ପଲଟିବ ସିଏ ବି କିଛି ବି କଡଦବ।
ହୁଁ।
ସମସ୍ତଙ୍କୁ କାମକୁ ରେସ୍ପେକ୍ଟ ଦିଅ ଯିଏ ଯେଉଁଟା କରିଦେଇଚି ଆଉ ସମୟ କାହାକୁ ସାଥ ଦେଇଚି କାହାକୁ ପୁଟା ସାଥ ଦେଇଚି ଆଉ।
ହଁ। ସମୟ ସହିତ କାମ କର
ହଁ ସମୟ ସହିତ ଠିକ କାମ କରେ ଏଠି ସମୟ ସାଥ ଦେଲା ତ ସମୟ କଣ ହାର୍ଡ଼ୱାର୍କ ତ ସେଇଭଳିଆ ଥିବ ଠିକ୍ ଟାଇମରେ ସବୁ ତ ହବ ସାଥ ଦବ ଆଉ ଭଗବାନ ତ ଦେଖୁଛନ୍ତି ଆଉ ଦେବନ୍ ହବନି ପଡ଼ିଯିବ।
ହିଁ।
ହ ଏବେ ତୁମେ କୁହ ମୁଁ କହିଲିଣି ବହୁତ ଟାଇମ୍ ହେଲାଣି? ଏଇଟା ଅନୁପାତ ଟା କମି ଆଉଛି ହିଁ ହିଁ।
କ କହିବି କନୁ? ଆଉ କଣ ଆଉ କଣ ଜାଣଚ?
ତ ଜାଣିଚ କହିଲେ ମୁୁ ହିଁ କହିବି ତମେ କଣ ଜାଣିଚ କୁହ?
ମୁଁ କହ ଜାନଚି ବାସ
ତମ୍ ତମ ଏରିଆର ଫେମସ୍ ଜିନିଷ କିଛି କୁହନି? ଯେଉଁଟାକି ମୁଁ ଗେସ୍ କରିପାରିବି ମନରେ।
ଅ ଆମ ଏପଟେ ଏରିଆରେ ତ ବିରଜା ଖେତ ହିଁ ଫେମସ।
ଆରେ ଭାଇ ସାହାବ
ହଁ। ଆଉ ଆଉ ତ କହିହବନି ସେମିତି।
ହଁ ମୁଁ ଜାଣି ସାଇଲିଣି।
ହଁ।
ତମର କଣ କୁହନି ଏ ଫୁଡ ଟା ତମେ ଜାଣିଛ କି ନାଇଁ ଯୋଉ ଜାଣିଥିବ ତ ଜାଣି ଥିବ କି ନାହି କଣ ଖାଇବାରେ କୋଉଟା ମାନେ ଆମର ସେଇଟା ଫେମସ୍ ସେପଟେ ତମର କଣ ଆମର କଣ ସେଇଟା। ଖାଇବାରେ ଆମର ସେଇଟା ମାନେ ଯାଜପୁର କହିଲେ ନାଇ ସରି ମୁଁ କହିଦେଲି। ସେ ଜିନିଷଟା କହିଲେ ଆମର ସେପଟଟା ଫେମସ୍ ଖାଇବା ଜିନି ସଟା କୋଉଟା? ବୁଝିପାଇଲିନି ହ୍ୟାଲୋ। ହ୍ୟାଲୋ ଗଲା ସାଉଣ୍ଡ। ହ୍ୟାଲୋ। ହାଲୋ। ହାଲୋ। ହାଲୋ।